ହ୍ୟାଲୋ ହ୍ୟାଲୋ।
ଜୟ ଜଗନ୍ନାଥ ଭାଇ।
ହଁ ଭାଇ ଜୟ ଜଗନ୍ନାଥ। କଣ କରୁଥିଲ ଭାଇ? ହଁ।
କଣ କରିବି ଏମିତି ଖାଇ ପି ବୁଲୁ ବାହାରେ ଆଉ।
ଓହୋ ଆଚ୍ଛା ଆଛା। ଆଉ କଣ ଖାଇଲେ ଆଜି?
ବାହାରେ ଥଣ୍ଡା ଆ କିଛି ନାହିଁ ଭାତ ଡାଲି ଆଉ କଣ ଆଳୁ ଭଜା ଆଉ।
ହୁଁ ଆଚ୍ଛା ଆଛା ଆଉ ସିଆଡେ କେମିତି ମୁଁ ଖାଇଲି ସେ ଆମର ପଖାଳ ସକାଳୁ ଥିଲା ତ ଆଜି ଟିକେ ଖରା ପାଗ ହେଇଛି ତ ତ ସକାଳେ ପଖାଳ ହେଇଯାଇଥିଲା ସେଇ ପଖାଳ ସେକାଶରେ ରାତି ପାଇଁ ବି କରିଦେଇଥିଲେ ତା ଘରେ ସେ ପଖାଳ ଟିକେ ଆମ୍ବ ଟିକେ ଭଜା ଟିକେ ଖାଇଲେ ଆଉ।
ଆ ହଉ ଆପଣଙ୍କ ସେଠି କେମିତି ପାଗ କେମିତି ଥିଲା ଆଜି ଦିନ ସାରା?
ଦିନ ସାରା ଆଜି ଟିକେ ମେଘୁଆ ପାଗ ଥିଲା।
ଆଉ ଝିପ ଝିପ୍ ଝିପଝପ ବର୍ଷା ଟିଏ ଗଲା ଆଉ ତାପରେ ଛାଡି ଯଲିି ଆଉ ବର୍ଷା ନଁ ଆଉ ଖରା ପ୍ରବଳ।
ହଁ ଆମ ଅଞ୍ଚଳରେ ବି ଏମିତି ଖରାତି ଦିନ ହେଲାଣି ହେଲାଣି ବହୁତ ମାନେ ଖରା ଦିନ ଭଳିଆ ହଉଛି ଏକାଥରେ ବର୍ଷା ଫର୍ଷା କିଛି ନାହିଁ। ବାରଟା ଗୋଟା ବେଳେ ଖାଲି ବର୍ଷା ପାଗ ହେଇଥିଲା କିନ୍ତୁ ବର୍ଷା ବର୍ଷା କିଛିିବା କଠାରିଲାନି ତାପରେ
ଓ ହୋ। ଆମର ତାପଟେ ପ୍ରବଳ ଗରମ ହଉଛି ଭାଇ କଣ କହିବି ଘର ଭିତରୁ ବାହାରି। ବାହାରଙ୍କା ବୁଲିବାକୁ ପଡୁଛ ଆଉ।
ହଁ ହଁ ସେଇଟା ତ ସମସ୍ତଙ୍କର ସମସ୍ୟା ଆଉ।
ହୁଁ କରେଣ୍ଟ ବି ଠିକ ସେ ରହୁନି।
ହଁ ହଁ ଥା
ଆଶୁ। ଆଛା ଆଉ।
ଅ ଆଉ ଘରେ ସମସ୍ତେ ଭଲ ଅଛନ୍ତି ଭାଇ।
ହଁ ସମସ୍ତେ ଠିକ।
ଆଚ୍ଛା ଆଚ୍ଛା।
ଆପଣଙ୍କର
ହଁ ସବୁ ଭଲ ଅଛନ୍ତି ସବୁ ସ୍ୱାସ୍ଥ୍ୟ ଭଲ ଅଛି ସମସ୍ତଙ୍କର ଠିକଠାକ୍।
ହୁଁ।
ଆଉ ଆପଣଙ୍କର ଏବେ ମାନେ ଆମ ଅନ୍ତମ ଅଞ୍ଚଳରେ ଏବେ ରଜ ମହୋତ୍ସବ ଯାଇଥିବ ରଜରେ କଣ କେମିତି ଆପଣଙ୍କ ଅଞ୍ଚଳରେ ହେଲା ପାଳନ?
ହେଲା ଆସନ୍ତି କଣ ଆଉ? ଝିଅ ପିଲାମାନେ ସବୁ ଦୋଳି କରିକି ସବୁ ସଜାସଜି କରିକି ନାଚ ଫାଚ ଟିକେ କଲେ। ଗୀତ ନାଟ୍ୟ ଟିକେ କଲେ ଆଉ ପିଠା ପଣା ଟିକେ ଖାଇବା କିଛି ହେଲା।
ହୁଁ ହୁଁ ଆପଣ ମାନେ ରଜ ତ ଅ ସ୍ୱତନ୍ତ୍ର ଝିଅ ପିଲା ମାନଙ୍କ ପାଇଁ ହିଁ ପାଳନ କରାଯାଏ।
ହୁଁ ହୁଁ।
ସେଇଥିରେ ମଜା ମାନେ ଏକାଠି ହେଇ ଟିକେ ଆ ଖୁସି ବାସ ଟିକେ ଏନା ଗୀତ ଅଉ ଏରଣ ଆ ଖେଳ ଆରିକା ଖେଳନ୍ତି ଆଉ।
ହୁଁ।
ହୁଁ ହୁଁ ସେ ପ୍ରକା ଆଁ ରଜ ପର୍ବରେ ବି ବୋହୁତ୍ ସାରା ମାନେ ଯେତେବେଳେ ରଜ ଆରମ୍ଭ ହୁଏ ସେତେବେଳେ ବି ଗୋଟେ ଏ ପାଣିପାଗର ପରିବର୍ତ୍ତନ ହୁଏ ସେ ଖରା ମାସରୁ ବର୍ଷା ସେଇ ଦିନରୁ ହି ଷ୍ଟାର୍ଟ ହୁଏ ଗୋଟେ ଏବେ ବୋହୁତୁ ମାନେ ବିଳମ୍ବ ହେଇଯାଉଚି ପାଣିପାଗ ପରିବର୍ତ୍ତ
ହୁଁ ହୁଁ ଏଥର ତ ପୁରା ମରୁଡ଼ି ଆଉ ଭାଇ ଆଉ।
ଆ ହଁ ମରୁଡି ଟିକେ ହେଇଛି କଣ ହେ ଆଁ ବର୍ଷା ହଉଛି ହଉନାହିଁ ଏବେ ଯାଏଁ ତ ମୌସୁମୀ ମାନେ ଆସିନାହିଁ। ଆମ ଅଞ୍ଚଳକୁ ଆଉ ବର୍ଷା ପର୍ଷା ବି ଛି ଏପର୍ଯ୍ୟନ୍ତ ହେଇନି।
ଏପଟେ ତ ଚାଷ ବାସ ଚାଲଚି ଆଉ। ବର୍ଷା।
ହଁ ବର୍ଷା ହେଲେ ବି ଚାଷ ବାସ ହବ ନା ବର୍ଷା ତ କିଛି ନାହିଁ ଆଉ। ଚାଷ ବାସ ଆ କୃଷକ ସବୁ ବି ଜଗିକି ଆଉ ବସିଛନ୍ତି ଆଉ ସ୍ଵତନ୍ତ୍ର ବର୍ଷା
ଆପଣଙ୍କ ପଟେ ସେପଟେ କେମିତି କଣ ଚାଷବାସ?
ଆମର ଚାଷ ମାନେ ଇଆଡ଼େ ତ ଖରାଦିନେ ତ କଣ କରିଥିଲେ ବୋଧେ ଧାନ ଫାନ ହୁଏ ଟେ ଚାଷ ବିଷୟରେ ଅ ଜ୍ଞାନ ନାହିଁ ବଟ୍ ଏବେ ଯୋଉ ବର୍ଷ ଷାଟା ହବ ତ ବର୍ଷାରେ ବୋଧେ ବୋଧ ହୁଏ ଚାଷ ବାସ ଏଇ କଣ ଧାନ ଗହମ ଧାନ ବାଜରା ଫାଜରା ମାଣ୍ଡିଆ ଏମିତି ବୋଧେ କରନ୍ତି ଆମ ଅଞ୍ଚଳରେ। ସେଟା କାହିଁକିନା ବର୍ଷା ହେଲେ ସେଟା ଟେ ପାଣି ଟିକେ ବୋହୁତ ଦରକାର ହୁଏ ସେଟା। ଆବଶ୍ୟକ ବୋହୁତ୍ ସେଇଟା। ତ ବର୍ଷା ହେଲା ପରେ ଏବେ ଜଗିଚନ୍ତି ସବୁ। ମାନେ ଯୋଉ ଅ ଜମି ଫମି ହଳ କରିକି ପୁରା ସଫାସୁତୁରା କରିକି ଖାଲି ଆ ବିଜ ତାର ଯୋଉ ଇଏଟା ଅଛି ଧାନର ତା ତ ତ ସେଇଟା ପାଇଁ ରୋପଣ କରିବା ପାଇଁ ବର୍ଷାକୁ ଜଗିଚନ୍ତି ସେ ବର୍ଷା ତ ବୋହୁ
ବର୍ଷ୍ ହଁ। ହୁଁ ହୁଁ ଏପଟେ ବି ସେମ୍ ଚି ଏକା ଭାଇ କଣ କରିବା ଗୋଟେ କଣ ଅଧିକାଂଶ ଧାନ ଚାଷ ଚାଲିଚି ଆଉ।
ହଁ ଅଧିକାଂଶ ଆପଣଙ୍କର ସିଆଡ଼େ ଅଞ୍ଚଳରେ ଧାନ ଚାଷ ହଉଛି ନାଇଁ?
ହୁଁ। ଧାନ ମକା ବିରି କୋଳଥ ସବୁ।
ହଁ ହଁ ମାନେ ଡାଲି ଜାତୀୟ ସସ୍ୟ ହୁଏ ଉତ୍ପାଦନ। ମାନେ ମାଟିର ଉର୍ବରତା ବି ବଢିଥାଏ।
ହୁଁ।
ମା ଅଲଗା ମାନେ ଶସ୍ୟ ଅପେକ୍ଷା ଟିକେ ଡାଲି ଜାତୀୟ ଶସ୍ୟ ଟିକେ ହଁ ଯେତେ ଚାଷ କଲେ ମାଟି ଜାତୀୟ ଉର୍ବରତା ବଢିଥାଏ।
ହଁ।
ହୁଁ ଗୋଟେ ଏବେ ଲୋକ ବି ବହୁତ କରୁ ନାହାଁନ୍ତି କିଛି ମାନେ ବହୁତ ମାନେ ଅ ଏବେ ଯୋଉ ଘର ସବୁ କରିଦଉଚନ୍ତି ଆଉ ଚାଷ ଜମି ଆଉ ଚାଷ ତମେ ଦେଇକି ନାହିଁ ଆଉ ଆଉ।
ନାଇଁ ଯୋଉଠି ଦେଖିଲେ ବି ବଡ଼ ବଡ଼ ଘର ସବୁ।
ଓ ହଁ ତ ଲୋକ ସଂଖ୍ୟା ବି ବହୁତ ହେଇଗଲାଣି ଆଜିକାଲିକା ଅଧିକା ଅ ଦିନରେ ତ ଘର ଫର ବି ଯେମିତି ଆ ସବୁ କରିଦଉଚନ୍ତି ପ୍ଲସ୍ ଅ ଯିଏକି ଜମି ବି ଏତେ ଚାଷ ବାସ କରୁ ନାହାନ୍ତି ଲୋକ ସେତେ ଭଲ ଲାଗୁନାହିଁ ମତେ ଲାଗୁଛିକି ଲୋକଙ୍କ
ହଁ।
ହଁ ଦେଖାଯାଉ କଣ ହଉଚି ଯଦି ଏମିତି ଚାଲିଲା ତ ଆମେ ଭବିଷତ୍ ତ ରେ ଖାଇବା ପାଇଁ ବି ପାଇବା ନାହିଁ।
ସେଟା ତ ଠିକ୍।
କାହିଁକିନା ଆମ ଯଦି କୃଷକ ଆମର ଦେଶର ମେରୁ ଦଣ୍ଡ ନା ସିଏ ଯଦି ଆ କି କିଛି କରିବେନି ତ ଚାଷ କରିବେନି ତ ଆମେ ଖାଇବା କୁଆଡ଼ୁ
ହୁଁ ଯେତିକି ଥିବ ଥିବ ସେଇଟା ବି ସରିଗଲେ ପରେ ଆହୁରି କୁଆଡୁ ଆସିବ ଆଉ।
ହଁ। ଏବେ ବହୁତ ବଡ ସମସ୍ୟା ସେଇଟା ହିଁ ଆଜିକାଲିର ବହୁତ ବଡ ସମସ୍ୟା। କୃଷକ ଙ୍କ ପାଇଁ ବହୁତ ବି ଆତ୍ମହତ୍ୟା କରି ସାରିଲେଣି ମାନେ କରିପାରୁନାହାନ୍ତି ନା ମୂଲ୍ୟ ବି ଠିକ୍ ମିଳୁନାହିଁ ତ ବହୁତ ଆତ୍ମହତ୍ୟା ବି କରିସାରିଲାଣି।
ହୁଁ।
ତାପରେ ଏବେ ଋଣ ଋଣ ହେଇକି ସେଟା ଶୁଝି ନ ପାରିଲେ ବି ଆ
ସେଟା ମାନସିକ ଚାପରେ ସେମାନେ ରହୁଚନ୍ତି ତାଙ୍କର ବି ଗୋଟେ ଇଏ ଅଛି ନା ପରିବାର ଅଛି ସେଇଟାକୁ ବି ଚଳେଇବାର ଅଛି ତ ମାନସିକ ଚାପରେ ଟିକେ ଦୁଃଖ କରୁ ଦଉଚନ୍ତି କାମ କରୁଦଉଚନ୍ତି ଆଉ।
ହୁଁ। ସେମିତିକି କୃଷକ ବି ଏବେ ଲୋପ ପାଇଗଲାଣି ସବୁ।
ହ ହଁ ପ୍ରାୟ ତ ଧୀରେ ଧୀରେ କମି ଯାଉଚନ୍ତି ଆ କରୁ ଚନ୍ତି ବଟ ଧିରେ ଧିରେ କମି ଯାଉଚନ୍ତି ବହୁତ ଆମର ବି ଏଠି ଆ ପାଖାପାଖି ବହୁତ୍‌ ତ ଯୋଉ ଚାଷ ଜମି ହେରିକା ମାନେ ଚାଷ ବି ହଉନାହିଁ।
ହୁଁ।
ମାନେ ଲୋକ ବି ଚାଷ କରିବାକୁ ଏତେ ଭଲ ପାଉନାହାନ୍
ହୁଁ।
ମାନେ କୃଷି ପ୍ରଧାନ ଦେଶ ହେଇକି ବି ଆମ ହଁ, ବହୁତୁ ମରୁଡିିଟା, ଇଏଁ ଭଳିଆ ହେଇଯାଇଛି।
ସବୁ ସବୁ ସବୁ ଚାକିରି ଆକିରି କଲେ ଆଉ।
ହଁ, ମାନେ କାହାର କଣ?
ହୁଁ, ଉଁ।
ମୋଟେ ତାକୁ ଆମକୁ ମାନେ ବଞ୍ଚେଇବାକୁ ପଡିବ, ଯେମିତି ହେଲେ ନହେଲେ ମାନେ, ଲୋକଙ୍କୁ ବୁଝେଇବାକୁ ପଡିବ ଟିକେ। ଆମ ଯୁବ ଶକ୍ତିଙ୍କୁ ମିଶିକି। ନହେଲେ, ଭବିଷ୍ୟତରେ ଆମମ୍ ମାନେ ଯେ ପିଢି ଆସିବ, ତାଙ୍କୁ ବହୁତ ଅସୁବିଧା ହବ ନା।
ହଁ, ଖାଇବା ପାଇଁ ବି ମୋଠେ ପିଳିବ ନି କିଛି?
ହଁ, ବହୁତ ମାନେ ଦେଖଏବେ ଏମ୍ ସେଟା ତ ଚାଷ ପାଶ, ଏବେ ଗଛ ମାନେ ବୃକ୍ଷରୋପଣ ଯୋଉ ବି ହଉଛି। ସେଇଟା ବି ବୃକ୍ଷ କାଟି ଦଉଛନ୍ତି। ସେଇଟା ବି ବହୁତ ବଡ ପ୍ରବ୍ ମାନେ ସମସ୍ୟା। ହଁ ହଁ ହଁ ହ। ଠିକ୍ କଥା।
ହୁଁ।
ସ ବର୍ଷା ହଉନି ପୁଣି ଅ, ଯେମିତି ମାନେ ପ୍ରଦୂଷଣ ହଉ
ହୁଁ, ଜଙ୍ଗଲରେ ଏ ବଟେ ନିଆଁ ଲଗେଇ ଦଉଛନ୍ତି।
ହଁ, ସେଇଟା ଗୁଟେ ଆମକୁ ଯୁବଶକ୍ତିଙ୍କୁ ମିଶିକି ଗୁଟେ, କଣ ଗୋଟେ ତାର ନିରାକରଣ ପାଇଁ କଣ ଗୁଟେ କରିବା ଦରକାର?
ହୁଁ।
ନହେଲେ, ସେଟା ଟିକେ ଅସୁବିଧା ହେଇପାରେ।
ହୁଁ, ଆମର ପରବର୍ତ୍ତୀ ପିଢ଼ି ପାଇଁଟିଏ
ହଁ, ପରବର୍ତ୍ତୀ ପିଢି ବି କଣ, ଏବେ ବି ଦେଖୁନାହାଁନ୍ତି, ଏବେ ଯୋଉ ମାନେ, ଆମେ ଏବେ ଏ ଖରା ଦିନେ ଯୋଉ ଇଏ ହଉଛି, କେତେ ଚାଳିଶ ଡିଗ୍ରୀ, ପଇଁଚାଳିଶ ଡିଗ୍ରୀ, ପଚାଶ ଡିଗ୍ରୀ ଖରା ହଉଛି। ଆଉ ଏବେଠୁ ଏତେ ତାପମାତ୍ରରେ-ଏ ଖରା ଅଖିଲେ ଆଉ, ରହି ହବନି।
ହୁଁ।
ଆଉ, ସେ ଭବିଷ୍ୟତ ପିଢିଙ୍କୁ ଆଉ କଣ କହିବା ଆଉ? ତାଙ୍କ ପାଇଁ ତ ବହୁତ ତ୍ ଦୁଃଖତ ବିଷୟ ଏଟା।
ହୁଁ, ହୁଁ। ଦେଖିବାକୁ ଗଲେ, ଭବିଷ୍ୟତରେ ସେ-ସେମିତି କିଛି ନଥିବ ଭଳି ଲାଗୁଛି। ଲୋପପାଇ ଯାଇ ଥିଓଳି
ହଁ, ସତ କଥା! ଆମେ ଯାହା ମାନେ ଇଏ କରୁଛେ ଭବିଷ୍ୟତ ରେ ତାହା-ଆ ଅମ୍ ସେମାନେ, ତାଠୁ ବହୁତୁ ଉମ୍ ଇଏରେ ବେଗ କରିବେ ସେମାନେ, ବହୁତୁ ତାଙ୍କୁ କଷ୍ଟ ବି ହବ।
ହୁଁ, ଖାଇବା ପାଇଁ ବି ମୋଟେ ମିଳିବନି। ଆଉ ଚାକିରି ଚାକିରି କଲେ ହଁ, ଅଧିକ ସସ୍ ମାନେ ଗୁଡେ ଚାଷବାସ ନହେଲେ ଆଉ କଣ ଖାଇବା?
ନାଇଁ ସବୁ ମାନେ, ସାମାଜିକ ସନ୍ତୁଳନ ନ ରଖିଲେ ପରିବେଶ ଟା ଦୂଷିତ ହେଇଯିବ ନା, ଯେମତି ହେଲେବି। ତ, ଆମକୁ ବୁଝିବାକୁ ପଡିବ।
ମାଟି ବି ଠିକ୍ ରହିବନି, ଜମି ଗୁଡାକ ସବୁ।
ପାଣିପାଗ ବି ବି ଦେଖୁନ, ପରିବର୍ତ୍ତନ ଏବେ, ମାନେ ମୌସୁମୀ ଆସିଯିବା କଥା ଆମ ବଟ ଏବେ ଯାଇ ଆସିନି ଆମର ମୌସୁମୀ ପାଣି ଆଗ ବି ମାନେ ପରିବର୍ତ୍ତନ
ବହୁତ ବହୁତ ବହୁତ ବିଳମ୍ବ ହଉଛି। ହୁଁ ବର୍ଷା ପାଣିପାଗ ପାଇଁ କି?
ହଁ। ଦେ ଦେଖାଯାଉ ଆଗକୁ କଣ ମାନେ ପଦକ୍ଷେପ ନେଲେ? କଣ ମାନେ ଆମ ଭବିଷ୍ୟତ ପିଢିଙ୍କୁ ଆମେ ସୁରକ୍ଷା ଦେଇପାରିବା? ସେଇଟା ଆମେ ଭାବିବା କଥା ଆମ ଯୁଉ ପିଢି ଯୋଉ ଅଛନ୍ତି ଏବେ ସେଇଟା ଭାବିବା କଥା।
ହୁଁ।
ଗୋଟେ ପଦକ୍ଷେପ ନେଇକି ବୃକ୍ଷରୋପଣ କରିବା ନା ଯେତେ ହିସାବରେ ବୃକ୍ଷ କାଟୁଛନ୍ତି। ଗୋଟେ ପକ୍ଷ କାଟିକି ଗୋଟେ କି ଦିଟା କି ତିନିଟା ଲଗେଇଦେଲେ ବି ଭବିଷ୍ୟତ ପାଇଁ ବହୁତ ତାଙ୍କୁ ସୁରକ୍ଷା ବି ହେଇପାରେ।
ହୁଁ।
କାହିଁକିନା ତାଙ୍କେ ଭବିଷ୍ୟତରେ ବହୁତ ମାନେ ତାଙ୍କୁ ତ ଏବେ ଦେଖନ୍ତି ଆମର ଯୋଉ ଗାଁ ଗହଳିରେ ଥିଲା ବୃକ୍ଷ ସେଇଟା ଅଛି ବଟ ସହର ଅଞ୍ଚଳ ଯୋ
ସହର ଅଞ୍ଚଳ ହୁଁ ସେଇଟା ବଡ ବଡ ଘର କରିଦଉଛନ୍ତି
ଓଁ ହଁ ସେଇଠି ମାନେ ଗାଁ ଅଞ୍ଚଳରେ କେବେ ଦେଖିବେ ଗୋଟେ ଅ ବଡ ମାନେ ଇଏ ଥିବ ବୃକ୍ଷ ଥିବ ବରଗଛ ଗୋଟେ ସେଇଟା ଦେଖିବାକୁ ପ୍ରାୟ ମିଳୁଛି ବଟ ସହର ଅଞ୍ଚଳ ତ ସେତିକି ବି ମିଳୁନି।
ହୁଁ। ହୁଁ।
ହୁଁ ସେଠି ବି କାଟିକି ଘର ଫର କରିଦଉଛନ୍ତି ଲୋକ ସଂଖ୍ୟା ତ ବଢିଗଲେ ଆଉ କଣ କରିବ ମଣିଷ ବି
ହୁଁ ହୁଁ ହୁଁ। ସବୁ ତାପରେ ଜୀବଜନ୍ତୁ ବି ଆଉ ନାହାନ୍ତି ଜଙ୍ଗଲରେ।
ହ ଜୀିବ ଆଉ ଗଛ ଜଙ୍ଗଲ ଯେତେବେଳେ କୋଟା ହଉଥା ଆଉ ସେମାନେ ବି ରହିବା ପାଇଁ ତାଙ୍କର ବାସସ୍ଥାନ ବି ସେଇଟା ନା ଜଙ୍ଗଲ ଆଉ ସେମାନେ ରହିବେନି ସେମାନେ ତ ମାନେ ଇଏ ହେଇକି ଆସିବେ ଗାଁ ସହର ଆଡକୁ ସେମାନେ ପଳାୟନ କରି ଆଉ
ହୁଁ।
ଦେଖାଯାଉ କଣ ହଉଚି?
ଆଗକୁ କଣ ହଉଛି କିଏ ଜାଣି କିଏ କହିପାରିବ ଭବିଷ୍ୟତ କଥା ଆଉ।
ହଁ। ହଉ ହଉ ଭାଇ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ଆଜ୍ଞା ଆଜ୍ଞା।
ହଁ ହଉ ରଖୁଛୁ ଭାଇ
ହଉ ଭାଇ ଠିକ୍ ଅଛି।